ହାଲୋ।
ହଁ କଣ କରୁ
ହାଲୋ।
ହାଲୋ।
ହାଲୋ।
କଣ କରୁଚନ୍ତି?
ହାଲୋ।
ହାଲୋ ଶୁଭିଲାନି କି? ହାଲୋ।
ହାଲୋ।
ଲୋ ହାଲୋ।
ହାଲୋ।
ହାଲୋ।
ହାଲୋ।
ହାଲୋ। ଶୁଭିଲାନି?
ହଁ ଦିଦି ଶୁଣିପାରୁଛନ୍ତି? ହାଲୋ।
ହଁ ହଁ। ହାଲୋ। ହାଲୋ। ହାଲୋ ହାଲୋ। ଶୁଭାଗଲା ହାଲୋ। ହାଲୋ।
ହାଲୋ।
ହାଲୋ।
ଶୁଭାଗଲା ଭାଇ। ହାଲୋ। ହାଲୋ।
ହାଲୋ।
ଶୁଭାଗଲା ଆପଣଙ୍କୁ?
ହାଲୋ।
ହାଲୋ।
ହାଲୋ।
ହାଲୋ।
ହାଲୋ।
କିଛି ଶୁବା ଯାଉଚି?
ମତେ କିଛି ଶୁବା ଯାଉନି ଦିଦି। କଣ ଗୋଟେ ପରେ ମାନେ ଇଏ ହେଇଗଲା। । ହାଲୋ।
ହଁ ଭାଇ। ହାଲୋ।
ହଁ ହଁ ଭାଇ, ଦିଦି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ଭଲ ଅଛନ୍ତି ଟିକେ ନେଟୱାର୍କ ବୋଧେ ଟିକେ ଅସୁବିଧା ହଉଚି।
ସର୍ଭରର କଣ ଇସ୍ୟୁ ଥିବ କି କଣ ଥିବ।
ଆଉ ଆଜି ରଜ କେମିତି ଆଜି ତ ପ୍ରଥ
ନାଇଁ ରଜ ଆଉ କଣ, ଆମର ଆଉ ରଜ କଣ।
ଆଚ୍ଛା ଆଚ୍ଛା। ହଁ ରଜ ତ ସମସ୍ତଙ୍କ ପାଇଁ ଭଲ ପର୍ବ। ଯେ ଆମର ପ୍ରଥମ ର ନିଜ ଘରେ ପାଳନ ହଉଚି। ବେଶୀ ଧୁମଧାମ୍ ରେ ନୁହଁ କିନ୍ତୁ ଅଳ୍ପ କିଛି ଏସବୁରେ ପାଳନ କରାଯାଉଚି ଆଉ।
ଅ ହ। ଆପଣଙ୍କ ଘରେ ଧୁମଧାମ୍ ରେ ପାଳନ ହୁଏ?
ଧୁମଧାମ୍ ରେ ସେତେ ଲୋକ ନାହାନ୍ତି। ତାପରେ ସହରରେ ରହିଲେ ଆଉ ଏତେ କିଛି ପାଳନ କରି ଏମତି ରୋଷେଇବାସ କରିକି ଖାଇବା କଥା ଘରେ। ମୋର ଛୋଟ ଝିଅ
ହଁ କୁହନ୍ତୁ।
ହଁ ଯେହେତୁ ମୋର ଛୋଟ ଝିଅ ଅଛି ଘରେ ତାକୁ ନେଇକି ସବୁ କରିବାଟା ସମ୍ଭବ ହେଇପାରୁନି ସେଥିପାଇଁ ଯାହା ଯେତି
ହେ ଝିଅ ଅଛି ମାନେ ଭଲରେ କରିବା କଥା ଆଉ ସେମାନ
କିନ୍ତୁ ତାକୁ ବର୍ଷେ ହେଇନଥିବ ତାର କିଛି ପାଳନ କରାଯିବନି ଆମ ଘରେ। ସେଥିପାଇଁ ଏଇ ବର୍ଷ ଟିକେ ଖାଲି ଖାଲି ଲାଗୁଚି ଆଉ। ଆର ବର୍ଷକୁ ଭଲରେ ପାଳନ ହବ ତାର ପ୍ରଥମ ଯେହେତୁ ରଜ ହବ। ତାକୁ ଭଲରେ ପାଳନ କରାଯିବ ଆଉ।
ହ
ଆଉ ଆପଣ ଆଜି କଣ ଆପଣଙ୍କ ଘରେ କଣ ପିଠା ଫିଠା କଣ ହେଇଛି?
ନାଇଁ ନାଇଁ ମୁଁ ଘରୁ କାଲି ପଳେଇ ଆସିଚି ରଜରେ କାର୍ଯ୍ୟ ଭାର ପଡିଲେ ରଜ ଟା କାହା ପାଇଁ। ଜଣଙ୍କ ପାଇଁ ରଜ ଆଉ ଜଣଙ୍କ ପାଇଁ ଜର ରଜ ଟା ସମସ୍ତଙ୍କ ପାଇଁ ରଜ ନୁହଁ ନା।
ହଁ ସେ ବି ସତ କଥା କରମ ମୟ ଜୀବନ।
ମୁଁ ତଥାପି ଘର ଓନର ଡାକିଥିଲେ ଆଜି କଣ ନେଇଥିଲି ଚକୁଳି, ମିଠା। ଖିରି। ଡାକିଥିଲେ ଆଉ ବାବୁ ଆସ ବୋଲି ଆଉ ଯିତୁ ଘର ଓନ ପୁଅ ବୁଲି। ଭାବିଚନ୍ତି ଆଉ ଯାହାବି ତାଙ୍କର ଘରେ ପର୍ବ ପର୍ବାଣୀ ହୁଏ।
ସମ୍ପର୍କ। ସ୍ଥାପନ ଅଛି ଆପଣଙ୍କର। ବହୁତ ଭଲ କ
ହଁ ନିଶ୍ଚୟ। ମଣିଷ ସେଇ ଭାବ ସମ୍ପର୍କରେ ତ ବନ୍ଧା ଆଉ।
ହଁ।
ଆ ନିଜର ବୋଲି ଆଉ ମାନେ ନିଜର ଯଦି କିଛି ଥାଏ। ମାନେ ସବୁଠୁ ନିଜର ଯୋଉଟା ମାନେ ଯୋଉ କୁହନ୍ତି ଆସ୍ ମାନେ। କଣ ଆମ ମୁଖ୍ୟ ସମ୍ପତ୍ତି ଆମ ଜୀବନର କଣ ବୋଇଲେ ମୁଁ ଭାବେ ସମ୍ପର୍କଠୁ ବଡ ସମ୍ପତ୍ତି ନାହିଁ।
ସେ ସବୁଠୁ ବଡ ସମ୍ପତ୍ତି ସମ୍ପର୍କ ଯଦି ଆମ ଲୋ ଲୋକ ସମ୍ପର୍କ ଅଧିକ ଥାଏ ତାହେଲେ କୁହନ୍ତି ଆମେ କେତେ ଧନ ଅର୍ଜନ କରିଥିବା। କେତେ ମାନ ଅର୍ଜନ କରିଥିବା ଯେତେବେଳେ ଆମର ଶେଷ ସେମୟ ରେ ଆସିବ। ଆମେ ସବୁ ସମ୍ପର୍କ ସବୁ ମାନ ସମ୍ମାନକୁ ନେଇକି ଉପରକୁ ଯିବା। କୌଣସି ଧନ ଆମେ ନେଇକି ଜୀବାନି ସେଥିପାଇଁ। ସମସ୍ତଙ୍କ ସହିତ ସୁସମ୍ପର୍କ ଯେତେ ଅଧିକ ସମ୍ପର୍କ ସେତିକି। ଖୁସି ଯିବନି
ଆଉ ଆପଣଙ୍କ ରଜ କେମିତି କଣ ପାଳନ ହଉଛି?
ସଖାଳୁ ଉଳିଥିଲା ଇଟିଲି, ପିଠା, ତରକାରୀ। ଆଉ ଚଟଣିୀ ସବୁ ଥିଲା ଖିଆଇଛି ରୋଷେଇ ହେଇଛି। ଘରେ ଏମତି ସବୁ କାମ ଇଏ କରିକି ଲୁଡୁ ଫୁଡୁ ଟିକେ ଖେଳିବୁ ଆଉ ବିଶେଷ କିଛି କରିବୁନି।
ନୂଆ ଜାମା ପଟା ଡ୍ରେସ୍।
ହେ ନୂଆ ଜାମା କି କିଛି ହେଇନି ଏନ୍ତି ବି କିଛି ହେଇନି କାହିଁକି ଝିଅର ହବନି। କାର୍ଯ୍ୟ ବ୍ୟସସ୍ତା ବ୍ୟସ୍ତତା ଭିତରେ ଏଇ ସବୁ ହେଇନି। ଅଳତା ପିନ୍ଧା ହେଇଚି। ଠାକୁର ପୂଜା ତ ହୁଏନି ରଜରେ। ଝିଅ ମାନେ ଆମେ ମାନେ କରୁନୁ।
ଯଦି ବି କରନ୍ତି କେବଳ ମାନେ ପୁରୁଷ ଲୋକ ହିଁ ପରିବା କାଟନ୍ତି ପୁରୁଷ ଲୋ ଲୋକ ହିଁ ରୋଷେଇ କରନ୍ତି ପୁରୁଷ ଲୋକ ହିଁ
ହେ ଆମ ଘରେ ମାନେ ଆମ ଏପଟରେ ରୋଷେଇ ଆମେ କରୁ କି ନ୍ତୁ କାଟିବା ବାଟିବା ଏଇ ସବୁ ଘରର ପୁରୁଷ ଲୋକ ମାନେ କରିଦିଅନ୍ତି। ଆମେ କାଟୁ କାଟିବୁନି କିଛି ହେମ ଦସ୍ତା ରେ ଛେଚିବୁନି ସେମିତି ବାଟିବା ଟା ସେଇ ଛେ ଏରା ଗୋଟେ କଥା ନୁହଁ କି ଆଉ
ଆଜ୍ଞା।
ସନ୍ଧ୍ୟା ମାନେ ସୂର୍ଯ୍ୟ ଅସ୍ତ ପରେ ଆଉ ଭାତ ଖାଇବୁନି। ମାନେ ଏଇ ସବୁ ନିୟମ ଅଛି ଘରେ। ଆଉ ଖାଲି ପାଦରେ ରହିବୁନି ଯେହେତୁ ରଜ ଦିନ ଅଳତା ପିନ୍ଧିବ। ଖାଲି ପାଦରେ ଯଦି ଆମେ ଭୂମି ଉପରେ ଚାଲିବା ସେଇଟା ବାରଣ କୁହନ୍ତି। ମା କୁ କଷ୍ଟ ହୁଏ ଏଇଟା ଗୋ ଟେ ମାନେ ପୃଥିବୀ ଦେବୀଙ୍କର ଗୋଟେ ଇଏ ପୂ ମାନେ ପର୍ବ ନା। ତ ସେଥିପାଇଁ ଆମେ ଅଳତା ପିନ୍ଧୁ ଏଇ ସବୁ ଛୋଟ ଛୋଟ ନିୟମ ଯାହା ମୁଖ୍ୟ ନିୟମକୁ ପାଳନ କରିଛୁ। ଆଉ ଯେତିକି ଅଧିକ ହେଇପାରିବ କରିନୁ ମୁଖ୍ୟ ଜିନିଷକୁୁ ପାଳନ କରିଛୁ।
ହଁ ନାଇଁ କେବଳ ର ଯ ବୋଲି ନାହିଁ ରଜ ତ ଗୋଟେ ପର୍ବ ଏମିତି ଯେ ମତେ ଲାଗେ ଏଇ ତିନି ଦିନ ହିଁ ହଉ ଚି ବୋଧେ ଗୋଟେ ନାରୀ ଗୋଟେ ଝିଅ ବା ଗୋଟେ କିଶୋରୀ ବା ଗୋଟେ କୁମାରୀ। ବା ଜଣେ ବୃଦ୍ଧ ବା ଜଣେ ପ୍ରାପ୍ତ ବୟସ୍କ ହଉ ବା ଅର୍ଦ୍ପ୍ରାପ୍ତ ବୟସ୍କ ନାରୀ ବୋଧେ ଏଇ ତିନି ଦିନ ହିଁ ତାଙ୍କୁ ଉପଯୁକ୍ତ ସମ୍ମାନ ମିଳେ ସତେ ଯେମିତି ସେମାନେ ଠାକୁରାଣୀ। ବୋଧେ ଆଉ ଏଇଟା ବି ନିହାତି ଦରକାର। ଯେ ସମସ୍ତଙ୍କ ପ୍ରତି ଗୋଟେ ମୋ ମା ମଧ୍ୟ ଯେହେତୁ ବର୍ଷ ଯାକ ସେ କାମ କରେନି ତାକୁ ଜମାରୁ ବିଶ୍ରାମ ମିଳେନି ଅନ୍ତତ ପକ୍ଷେ ଏଇ ତିନି ଦିନ ମୋ ବାପା ପରିବା କାଟି ଦିଅନ୍ତି। ଆଉ ମାନେ ରୋଷେଇ କାର୍ଯ୍ୟରେ ଟିକେ ସାହାଯ୍ୟ କରନ୍ତି ଠାକୁର ପୂଜା କରନ୍ତି। ନ୍ତି ଅନ୍ୟାନ୍ୟ କାମ କାର୍ଯ୍ୟ ଟିକେ ସାଜି ମାନେ କରନ୍ତି ପୁରା ତେଣୁ ଏଇ ଜିନିଷ ଟା ଆମେ ଘର ପରିବାରରୁ ସି ତୁ ଯେ ଯଦି ଆମ ଓଡିଆରେ ଆଉ ଆମ ଓଡିଶାରେ ଯଦି ଏମିତି କିଛି ପର୍ବପର୍ବାଣୀ ନଥାନ୍ତା ବୋଦ୍ଧ ହୁଏ ଗୋଟେ ନାରୀର ମହତ୍ୱ ଏଣେ ପୁରୁଷ ବୁଝିପାରନ୍ତା ନାହିଁ।
ବୁଝି ପାରନ୍ତେ ନାହିଁ ଠିକ କଥା କହିଲେ।
ତେଣୁ ସେ କୌଣସି ନା କୌଣସି ଗୋଟେ ଉପାୟରେ। ଆ ଗୋଟେ ପୁରୁଷ ପ୍ରାଧାନ୍ୟ ସମାଜକୁ ଶିକ୍ଷା ଦେବା ପାଇଁ ହଉ ଗୋଟେ ନାରୀକୁ ଖୁସି ଦେବା ପାଇଁ ଅନ୍ୟମାନଙ୍କ ଆଗରେ ତାର ମହତ୍ଵ ଜଣେଇବା ପାଇଁ ହଉ ବା ତ ଆପଣ କହିଲେ ଠା ମାନେ ଭୂମି ଠାକୁରାଣି ମାନେ ଯଉ ପୃଥିବୀ ମାତା ପ୍ରତି ସମ୍ମାନ ଜଣେଇ କି ହଉ ପଛେ ରଜ ସଂକ୍ରାନ୍ତି। ବାସ୍ତବରେ ଏଇଟା ସବୁ ଧ ମାନେ ସବୁ ଜାଗାରେ ନାହିଁ।
ହୁଁ ହୁଁ।
ଆମ ଓଡିଆରେ ଆମେ ଯୋଉଠି ରହୁଛୁ ସେଠି ଓଡିଆ ଲୋକ ବି ରୁହନ୍ତି ନନ୍ ଓଡିଆ ଲୋକ ବି ରୁହନ୍ତି। ସେ ରଜ ପାଳନ୍ତି ନି। ତେଣୁ ମୁଁ ଭାବେ ବୋଧେ ଆମେ ଓଡିଆ ବୋଲି ଗର୍ବିତ ଯେ ଆମ ଘରେ ଏସବୁ ଜିନିଷ ଥିବାରୁ ହୁଏତ ଆମେ ଜାଣିପାରୁୁ। ଚୁ ଯେ ଗୋଟେ ନାରୀ କେତେ କାମ କରେ ବର୍ଷ ଯାକ ତିନିଶହ ପଞ୍ଚଷଠି ଦିନରେ ଅତି କମରେ ତିନିଶହ ବାଷଠି ଦିନି ସେ କାମ କର ଅନ୍ତତଃଇ ତିନି ଦିନ ପକ୍ଷେ ସେ ଯୋଉ କଟା କଟି ବଟା ବଟି ବା ବିଭିନ୍ନ କାର୍ଯ୍ୟରେ ତାକୁ କିଛିଟା ମୁକ୍ତି ମିଳିପାରେ। ଯିଏ କରେ ହଁ ଯିଏ କରେ ବି ସେ ବୁଝିପାରେ। ମୁଁ ତିନି ଦିନ କରିକି ଏମତି ହଉଛି ଯେ ବର୍ଷ ଯାକ କରୁଛି ତାକୁ କେତେ କଷ୍ଟ ନ ହେଇଥିବ।
ଆଜ୍ଞା।
ମୁଁ ନି ଆର ଭୂମିକା ଆଉ ଗୋଟେ ସ୍ଵତନ୍ତ୍ର ରହିଛି। ଦୋଳି ଖେଳନ୍ତି, ମୁଁ ଏବେ ଆସିଲା ବେଳେ ଦେଖିଲି ଗୋଟେ ଜାଗାରେ ମାନେ ଗୋଟେ ପୁରୁଷ ଆଉ ତାକୁ କୃଷ୍ ଷ୍ଣ ବେଶ ରେ ସଜା ହେଇଛି ଆଉ ଜଣେ ଆ ଛୋଟ ଝିଅ ଟେ ତାକୁ ରାଧାରେ ସଜା ହେଇଛି, ଉଭାଙ୍କୁ ବସିକି ଦୋଳି ବର୍ତ୍ତମାନ ଖେଳୁଥିଲେ। ଏ ମୁଁ ଯଉ ବିଦ୍ୟାଳୟରେ ଅଛି ସେ ପାଖରେ ଗୋଟେ ଗଛ ଅଛି ସେଠି ତାଙ୍କ ଗାଁ ଲୋକ ଏକାଠି ହେଇ କିଛି ପର୍ବ ପାଳନ କରୁଛନ୍ତି।
ସେ ଗାଁ ରେ ଯେତେବେଳେ ପାଳନ କରାଯାଏ, ଏ ଯୋଉ ରଜ ପର୍ବଟା ଯେ ଯେତେବେଳେ ଆମେ ଗାଁରେ ଥିଲେ ଗାଁରେ ମାନେ ଆମ୍ବ ତୋଟାରେ ଯେତବେଳେ ଦୋଳି ବନ୍ଧା ହଉଥିଲା। ସମସ୍ତେ ଏକତ୍ରିତ ହେଇକି ସାଙ୍ଗସାଥି ହେଇକି ଆମେ ଖେଳୁଥିଲୁ। ତ ଆଜିକା ମାନେ ଦିନକୁ ଆଧୁନ ଯେତିକି ଆମେ ଆଧୁନତିକୁ ଆପଣଉଛେ ସେତିକି ଆମ ମାନେ ଧୀରେ ଧୀରେ ସବୁ ନଷ୍ଟ ହେଇଗଲାଣି। ଆଉ ଅଧିକ କିଛି ଦେଖିବାକୁ ମିଳୁନି। ତ ଆମ ସଭ୍ୟତାକୁ ଆମେ ବଜାୟ ରଖିବାଟା ବହୁତ ବଡ କଥା। ସମସ୍ତେ ବି ବାହାରେ ରହିଲେ ଫ୍ୟାମିଲି ପରିବାର ସମସ୍ତେ ମିଶିକି ବି ଆମେ ରହିଲେନି। ତ ପୂର୍ବରୁ ଯେତେ ଗୋଟେ ଆମେ ଦେ ଜାଣିଥିବେ ଗୋଟେ ପର୍ବ ପର୍ବାଣୀ ହେଲେ କେତେ ମନରେ ଗୋଟେ ଉ ତ୍ସାହ ଲାଗୁଥିଲା। ପୂର୍ବରୁ କିନ୍ତୁ ଏବେ ଆଉ ସେତେ ଉତ୍ସାହ ନାହିଁ ମାନେ ଦାୟିତ୍ଵ ଆଉ ସବୁ ଜିନିଷକୁ ନେଇକି ସେତିକି କରି ହଉନି, ଯୋଉମାନେ କରିପାରୁଛନ୍ତି ବହୁତ ବଡ କଥା। ତ ସମସ୍ତେ ଏଇ ଜିନିଷକୁ କରି ବିି ପାରୁନାହାନ୍ତି, କିଏ ଘରେରେ ବାହାରେ ରହୁଛନ୍ତି କିଏ ପରିବାର ସହିତ ନାହାନ୍ତି, ତ ଏଇସବୁ ଜିନିଷ ଯାହା ଯାହା ସହିତ ହଉଥିବ ସେଇ ତାକୁ ଟିକେ ବହୁତ କଷ୍ଟଦାୟକ ଏଇ ଜିନିଷ। ଯୋଉମାନେ ଚାହାନ୍ତି ପାଳନ କରିବା ପାଇଁ।
ହଁ, ନାଇଁ ବେଳେ ବେଳେ କଣ ହୁଏ। ଯେ ମଣିଷ ଚାହେଁ ସେ ଗାଁକୁ ଫେରି ଯିବା ପାଇଁ ସେ ପୁରୁଣା ଦିନ ଗୁଡାକୁ ମନେ ପକେଇବା ପାଇଁ ବା ସେ ପୁରୁଣା ଦିନ ବା ପୁରୁଣା ଢଙ୍ଗ ରେ କିଛି ପାଳନ କରିବା ପାଇଁ କିନ୍ତୁ ସହର ଗୁଡାକରେ ସେ ସବୁ ସୁବିଧା ସୁଯୋଗ ନଥାଏ, ଲୋକଙ୍କର ମାନେ ମନୋବୃତ୍ତିର ବି ଅଭାବ ରହି ଥାଏ, ତାଙ୍କର ଇଚ୍ଛା ଶକ୍ତିର ଅଭାବ ରହିଥାଏ ସେ ପାଳନ୍ତି ହଁ ର ମାନେ କେବଳ ଚୁଇଙ୍ଗମ ଖାଅ, ଫଟୋ ଉଠାଅ। ଆଉ ଷ୍ଟାଟସ୍ ଅପଲୋଡ କରାରେ ବ୍ୟସ୍ତ ରୁହନ୍ତି, କିନ୍ତୁ ବିନା ଫୋନ ରେ ବି ରଜକୁ ଭଲ ଭାବରେ ପାଳନ କରାଯାଇପାରିବ।
ହଁ ସେଇ ରିଲ ଷ୍ଟାଟସ ରେ ହିଁ ସୀମିତ ରହିଯାଉଛି ଆମର ସବୁ ପର୍ବପର୍ବାଣୀ। ହଉ ହଉ ଭାଇ ବହୁତ ଭଲ ଲାଗିଲା ତୁମ ସହିତ କଥା ହେଇକି। ହେଲେ ମୁଁ ରଖୁଛି ଧନ୍ୟବାଦ।